ହଁ ହଁ। କଁ କରୁଚ?
ଏଇ ବସ୍ ଥିଲି ଆଉ।
ଆଉ ଖାଇବା ସାଇଲା?
ନା ଆଉ ଦଶଟା ରଖାହବ।
ପଷ୍ଟ ରିକା।
ହୁଁ ଆଜି ସନ୍ଧ୍ୟାଳେ ଖେଇଥିଲା ତ। ପୋକ ଲାଗିଲେ ନଷ୍ଟ। ହଁ ହଁ ତମେ କଣ କରୁଛ?
ମୁଁ ଏବେ ଏଇ ଖାଇବା ମାନେ କଣ ରୁଟି କରି ବୋଉ ର ଓଷା ଥିଲାନା ସେଥିପାଇଁ।
ହୁଁ ହୁଁ।
ପୁଣି କଣ କେ ସନ୍ଧ୍ୟାରେ କଣ ଖାଇଥିଲା କି?
କଲେଜ୍ ଛାଡ଼ି ଯାଇଥିଲି ଛକ ଆଡେ ତ। ଏ ବଜାର ରଖି ଯାଥିଲ। ସେ ଜଳଖିଆ ଗୁଡା ଖିଆଥିଲି ପା ଆଉ ମୋତେ ଲାଗୁନି ଫେ ଖାଇବା ଦଶଟା ବେଳକୁ ଖାଇବା ଆଉ।
ତ ସମସ୍ତେ ଏକା ସାଙ୍ଗରେ ଖ ନା ଏମତି ଅଲଗା, ଅଲଗା
ହଁ, ଏକାଶ ବି ନହେଲେ ଯି ଆଗରେ ଯଦି ଭୋକ କାହାକୁ ଲାଗିଲା, ହେଲେ ସେ ଆଗତିରେ ଖାଇଦେବେ, ଏମିତି କିଛି ନାହିଁ।
ଆଚ୍ଛା, ଆମର ଏକାଥରେ ସମସ୍ତେ ସେବା ଆଉ ତ କେନାହାନ୍ତି, ବାପାବଉ ମୁଁ ଏତେ ସାର ସେଇଠି। ଖାଇଦୋଉ।
ହଁ, ହଁ
ଆଉ କଣ ହେଇଛି, ରାତିରେ। ରାତିରେ କଣ ରୁଟି ନା ଭାତ?
ମୁଁ ଭାତ ଖାଇଦିଏ।
ହୁଁ, ମୋର ବି ସେମ।
ରୁଟି ଅଭ୍ୟାସ ନାହିଁ, ସେ ଅଭ୍ୟାସ କଲେ, ହବ। କେଉଁଦିନ ହଁ, ରୁଟି ବି ଖାଆନ୍ତି, ଭାଇ ଖାଏ, ମୁଁ କୋଉଦିନ କଣ ହେଲି ନା ଖାଇଦିଏ, ମତେ ଅଳପ ଯଦି ରୁଟି ଖାଇମି ତାହେଲେ, ଆଉ ଅଳ୍ପ ଭାତ ଖାଇଲେ ଯାଇକି ଟିକେ ଭଲ
ହଁ, ହଁ ବା ମୁଁ, ବା ସେଇ ମାନେ ର ଯାହାବି ଜଳଖିଆ ଖାଇଥାଏ, ମତେ ଲାଗିବ ମୁଁ ଗୋଟେ କଣ ଗୋଟେ ଛାଡିଛି ଖାଇନି, କଣ ଏମିତି ହିଁ ସେ ଯୋଉ ବର୍ଷା ତ ଆମର ହେଲା ତିନି, ଚାରି ଦିନ ତଳେ ମୋର ସ ଭଲସେ ଉପମା କରିଥିଲି, ବାଦାମ, ଫାଦାମ ସବୁ ଦେଇକି, ତେ଼ା ଖାଇଲି ତା ତାପରେ ମୋର ଟିକେ ଯୋଉ ବ୍ଲଡ଼ ସଟ ଅଛି, ବୋଲି ଏ ସବୁ ଖାଉଛି, ଇଏର ଡ୍ରାଇ, ଫ୍ରୁଟ୍ ଗୁଡା ଆଉ ସେ ବିଟ୍ ଜୁସ୍ ଏଇ ସବୁ ଖାଉଛି। ତ ଏଗୁଡ଼ା ଖାଇସାରିଲା ପରେ ବି, ମୁଁ ତାପରେ ଉପପମା ଖାଇଲି, ପୁଣି ଆଣିକି ପୁରୀ ଆଉ ଏଇଟା ଖାଇଲେ, ସେ ଯୋଉ ବୁନ୍ଦିଆ ତା କ ବି ଖାଇଲି, ପୁଣି ସାଢେ ଏଗାରଟା ବାଜିଲାଣି, ମାନେ ମୁଁ କଣ ଗୋଟେ ଖାଇନାଇ ଭୁଲି ଯାଇଛି। ତାପରେ ବଉ ଯାଇ ବୋଉ ମୁଁ ତ ଆଜି ଭାତ ଖାଇନି, କହିଲା ଖାାଉନୁ, ତୋର ମୁଁ ଦେଖିଲା, ବେଳକୁ ସାଢେ ଏଗଟା ପୁଣି, ପଖାଳ ଭାତ ଖାଇଲି।
ଆଛା, ହଁ, ହଁ ପଖାଳ ବି ଗୋଟେ ଜିନିଷ, ଯଦି ଯାହା ବି ଖାଇଥା ଯଦି ଆସିକି, ଘରେ ଟିକେ ପଖାଳ ନ ଖାଇଲେ ଶାନ୍ତି ଲାଗେନି। ହେଲେ କିି ମତେ ପଦାରେ ଯାହା ଯଦି ଖାଇଥିବି ଦିନ ବେଳେ ଯାହାକି ଆଉ ଯଦି ପଖାଳ ନ ଖାଇଥିବି ନା ଦିନ ବେଳେ ଆ ଭଲ ଲାଗିବନି।
ଓଡିଆ ମାନେ ଆମେ ପଖାଳ ନ ଖାଇଲେ ଆଉ ହବ୍
ଆ ଅଭ୍ୟାସଟେ ହେଇଯାଇଚି ଆଉ।
ପଖାଳ ହିଁ ଫେମସ ଆଉ କିଛି ନୁହଁ।
ସେତେବେଳେ ଫୋନ୍ କରିବ ବୋଲି କାଇଁ ଆ ମୁଁ ଫୋନ୍ କଲାନି।
ନା ନା ସିଏ ଯୋଉ ଆମର ଟିକେ କାମ ଥିଲା ତ କାଲି ଯୋଉ ଜାଗାକୁ ଯିବାର ଅଛି ସେଥିପାଇଁ ଘରେ କାମ ଥିଲା ଆମେ ସେ ନାଇଁ ଟିକେ ଅଁ କଥା ହେଇନି ଆଉ।
ହୁଁ ହୁଁ।
ତାପରେ ଚାରିଟା ବେଳେ ମୁଁ ଆଉ ଗୋଟେ ପିଲାଙ୍କ ସହିତ କଥା ହେଇଥିଲି କଥା ହେଇକି ମୁଁ ଜଣେ ସାଙ୍ଗଟେ ଡାକିଲେ ଚାଲ ଯାଇ ଆସିବା ଛକ ଆଡେ
ହଁ ସ୍ଵେଟର
ହୁଁ।
ଖବର ସବୁ ଠିକ ଠାକ ଚାଲିଚି ଆଉ। ତାହେଲେ ଘରେ ନବା ତମେ ତିନି ଜଣ ନାଇଁ କି?
ହଁ।
ହୁଁ ହୁଁ।
ଆଉ କଣ?
କଣ ଜବ୍ ଫବ୍ ପାଇଁ ଦେଖୁନ ପଢାପଢି କି ଅଲଗା ଜବ୍ ଗମେଣ୍ଟ ଜବ।
ଗମେଣ୍ଟରେ ମୋର ସେମିତି କିଛି ଆଉ ଇଚ୍ଛା ନାହିଁ ଆମେ ବି ସେମିତି ଷ୍ଟୁଡେଣ୍ଟ ନୁହଁ ଯେଉଁଥିରେ ଆମେ ଟ୍ରାଏ କଲେ ବି ମିଳିଯିବ ତ ଚାଲୁଚି ଏମିତି ଘରେ ମୋର ନନା ତ ହେଇଗଲାଣି କେତେ ବର୍ଷ ଟ୍ରାଏ କରି କରି ତାକୁ ମିଳୁନି?
ଉଁ ହଁ।
ତମେ ଟିଏ ଟ୍ରାଏ କଲନି?
ମୁଁ ବି ତିନିଟା ଏକ୍ଜାମ ଦେଇଥିଲି ବଟ୍ ମୋତେ ଭଲ ଲାଗିଲାନି ଏତେ ପଇସା ଖର୍ଚ୍ଚ କରି ଏକ୍ଜାମ ଦବାକୁ ଯିବୁ ଏତେ ଦୂର ସେମିତି ଆମଠାରୁ ଠୁ ଟପର୍ ପିଲା ବି ହାର ମାନିଯାଉଚନ୍ତି।
ହଁ କମ୍ପିଟିସନ ବହୁତ ହାଇ ଏସ୍।
ସେଥିପାଇଁ ଆମେ କାହିଁକି ତାଙ୍କ ବାଟରେ କଣ୍ଟା ହେଇକି ରହିବା ତାଙ୍କୁ ଛାଡିଦବା। ସେ ଆଗେ ଟପର ହେଇକି ଆସି ରନ୍ତୁ ତାପରେ ଆମେ ଆମେ ତ ହବାନାଇ କିନ୍ତୁ ଯେହେତୁ ତାଙ୍କୁ ଟିକେ ଇନକ୍ରିଜ୍ କରିବା ଆଉ।
ହୁଁ ହୁଁ ମୁଁ ତ ଲାଗିଛି ଦେଖିବା ଆଶା ଅଛି।
ହଁ ଆସ୍ତା ଅଛି ସେଟା ମାନେ ଏଇ ଜାରି ରଖି ଦରକର
ଗୋଟେ ଜିନିଷ ସେମିତି ଯେଉଁ ଯେମିତି କ୍ଲାସ୍ରେ ଥାଆନ୍ତି ଫାଷ୍ଟ ସେକେଣ୍ଡ ଥାର୍ଡ଼।
ହଁ ହଁ
ଫେଲ ମାରିକି ତାଙ୍କ ତଳକୁ ଯଉ ପନ୍ଦର ନମ୍ବର ଷୋହଳ ନମ୍ବର ଅଛନ୍ତି ସେମାନେ ହିଁ ପାଇଯାଉଛନ୍ତି
ହୁଁ ଆସ ମୋର ଦେଇଛି ତ ଆଉ ଗୋଟେ ଏଜାମ ଦେଇଛି ତାର ଦେଖିବା ମେରିଟ ଲିଷ୍ଟ ଟା ଆସିନି
କଉଡରେ ଯ ଡିଫେନ୍ସ ପ୍ଲନ୍ତ
ଡିଫେନ୍ସ ନୁହଁ ଆଉ ଗୋଟେ ସେଇ ଟିଚର ଲାଇନ ହିଁ ଦେଇଛି ତାର ଆସୁନି ଗୋଟେ ତ ହେଲାନି ସେ ଫାଷ୍ଟ ଯେୋଟା ଦେଇଥିଲି ସେଟା ତ ହେଲାନି କଟିଗଲି ସେ ଆଉ ଗୋଟେ ଦେଇଛି ଦେଖିବା ତାର ଆସିନି ତାର ସମ୍ଭାବନା ତ ଅଛି ହେବାର ଆା
ସେଇଟା ରଖିସ ମାନେ ଗୋଟେ ଜିନିଷ ଆମେ ଯେଉଁଥିରେ ଇଏ କରୁଛନ୍ତି ମାନେ ତାର ଆଶାଟା ରଖିବା ଆଶା ଯଦି ଆମେ ହାରିଦେବା ତାହେଲେ ନା କିଛି
ହଁ
ହନ ନା ଏପର୍ଯ୍ୟନ୍ତ ହିଁ ସବୁ ସବୁ ଜିନିଷରେ ତାର ଗୋଟେ ବି ଇଏ କରୁନା ଆମ ସୁନୀଲ ତର ନା ମୋ ଛୁଆ ବାପୁ ଅ ସେ ଡିଫେନ୍ସ ଲାଇନରେ ଅଛିେ ନା ତ ଦାଦା ବି ଡିଫେନ୍ସ ଲାଇନ ଅଲରେଡି ଅଛନ୍ତି ଆର୍ମିରେ ହେଡ୍ ପୁରା
ଓ ହୋ
ତ ସେ ନାଇକି ସିଏ ନନାଟିଏ ଗରମା ଅଛି ହେଇ ପିଲ ନା ତାକୁ ଟ୍ରାଏ ଚାଲିଛି ଦେଖାଯାଉ କଣ ହେଉଛି ତାର ସବୁ ଭଲ ଡିଫେନ୍ସ ସେ କିନ୍ତୁ ପାଠପଢ଼ା ଟିକେ ଲସ୍
ଅଲା ହଁ ଲୋଜ ହଁ ମୁଁ ବି ଡିଫେନ୍ସ ରେ ପୋଲିସରେ ପକେଇ ତଲିାରେ ଆଚୁଲି ମୋର ଫିଜିକାଲ ଟା ଏତେ ମୋର ପ୍ରାକ୍ଟିସ୍ ମୁଁ କରେନି ହେଲା କି ମୂଳରୁ ନଥି ନାହିଁ ମୁଁ ଖେଳା ଖେଳି ଵି କରେନି ଏତେ କି ରନିଂ ଓପନିଙ୍ଗ ବି ନଥିଲା ଆଉ ମୁଁ ପକେଇଥିଲି ତାପରେ ରିଟିନ୍ଟା ହେଇଯାଇଥିଲା, ଆଉ ଫିଜିକାଲ ବେଳକୁ ମତେ ଡାକିଲେ ମୁଁ ଆଉ କରିପାରିଲିନି କ୍ୱାଲିଫାଏ କରିପାରିଲିନି କଟିଗଲି।
ଏମିତି ହିଁ ରୁଏ କାହିଁକିନା ଜଣେ କଣ ଫିଜିକାଲ ଟା ହେଇଯାଇଥିବ ରିଟିନ୍‌ ପାଇବେନି ଆମର ସେ ଗୋଟେ
ହୁଁ ହୁଁ ଏଇଥର ବାହାରିଥିଲା ଆରାଇ ଫାରାଇ ବାହାରିଥିଲା, ଫରେଷ୍ଟ ଗାର୍ଡ ମୁଁ ଦେଇ ଦେଇେଇଛି କିନ୍ତୁ
ଫରେଷ୍ଟ ଗାର୍ଡରେ ବା ଯୋଉ ପେପର ଲିକ୍ ହେଲା ଆମ ଏପଟରେ
ହଁ ହଁ ହଁ
କ ମାନେ ନ୍ୟୁଜ ରେ ବାହାରିଥିଲେ। ଶୁଣିବା କଥା ଆଉ ତ ସେମିତି କିଛି ନାଇଁ ଆଉ କଣ ପେପର ଲିକ୍ ହେଲା ଇଏ ସିଏ ସେ ସବୁ ଏମିତି କଥା ଚାଲିଛି ସମସ୍ତେ ଜେଝା ବାଟରେ ଜେଝେ
ହୁଁ।
ଆଉ ଘରେ ସବୁ କଣ ଖା ମାନେ କାମ ଖାଇବା ସରି ଯାଇଛି? ବନା
ହଁ ସେ ସରି ଯାଇଛି ଖାଇବା। ମୁଁ ବସିଥିଲି ଏପଟେ ତାପରେ ସେ ଛୁଆ ସବୁ ଭାଇ ଖାଉଛନ୍ତି ତା
ହଁ।
ଉଁ ହୁ। ଆଉ ସେଇଟା ବର୍ଷା ବର୍ଷା
ବର୍ଷା ଆମ ଏପଟେ ହେଇନି। ମାନେ ଯୋଉ ଖରା ତ ଆଜି ପୁରା ବହୁତ ହିଁ ଅଛି।
ହଁ ମୌସୁମୀ ତ ଆସିଲାଣି ବର୍ଷା ହେଇପିବ।
ନା ନା ବର୍ଷା ହଉ ଏଇ ସାଙ୍ଗ କିଛି ନ ହଉ କାଇଁ ବେ ଏ ବର୍ଷା ହେଉଛି ଗରମ ହେଉଛି। ଏଗାର।
ହୁଁ ହୁଁ।
ଗାଁରେ ତ ଖାଲି ବର୍ଷା ଖରା ବର୍ଷା ଖରା
ହଁ ପା ନା ଏବେ ସବୁ ଚାଷ ସିଜନ ଆସିଲାଣି ନା
ହଁ ହଁ।
ସେ ସବୁ ଲୋକମାନେ ଏପଟେ ସବୁ ଗାଁରେ ତଳି ଫୋଳି ପକେଇଲେଣି ସବୁ।
ହଁ ମଁ ଏପଟ କିଛି ହେଇନି କାହିଁକି ବର୍ଷ ହେଲା ଆରମ୍ଭ ଆମ ପଟରେ ସେମତି ନଈ ଫଇ କିଛି ନାହିଁ ଯାହାହବ ସେ
ବର୍ଷା ପାଣି ନା ନା ଆମର ବି। କିଛି ନଈ ପଇନାହିଁ ଯାହା ବର୍ଷା ପାଣି ଏବେ ଏବେ ଯାହା କେନାଲ ଟା ଆସିଛି ଯୋଉ ରେଙ୍ଗାଲି କେନାଲ ସେଟା ଖୋଳା ହେଇଛି କାମ ସରିନି ସେ ପାଣି ବି ଛାଡୁନାହାନ୍ତି କାମ କମ୍ପ୍ଲିଟ ହେଲେ ସିନା। ପାଣି ଛାଡ଼ିବେ। କାମ କମ୍ପ୍ଲିଟ ହେଇନି ସେଇ। ପାଣି ତ ସେମିତି ନଈ ଫଇ ପାଖରେ କେଉଠି ନାହିଁ ଯାହା ବର୍ଷା ପାଣିରେ ସବୁ ଚାଷ ଟା ହୁଏ।
ଗାଁରେ ତ ପ୍ରାୟ ଟାଇମ ଇ କିନ୍ତୁ ଯାହା ହେଲେ ଚାଷ ନ କଲେ ଆଉ ଘରେ କେମିତି କଳସ ବସେଇବାକୁ ହିଁ ଆମର ଧାନ ଦରକାର ନିହାତି।
ନିଆତି ହଁ। ସେଇଥିପାଇଁ ସମସ୍ତେ ଗାଁରେ ତ ଯାହାହଲେ ବି ଯିଏ ଯାହା କରିଥିଲେ ବି
ଆମର ଯାହା ବିଲେ କେବେବି ଆମର ଆଗରୁ ବହୁତ ହଉଥିଲା। ବାପା କହିଲେ ଯାହା ବି ହେଲେ ମୋତ ତୋମେ କର କି ନ କର ମୁଁ ଯେତେ ଯାଏଁ ଅଛି ମୋର ଧାନ ଚାଷ କରିଭି ହିଁ କରିଭି। ଆଉ କର।
ତାହେଲେ ୱାନ୍ ଟାଇମ୍ ଗୋଟେ ଥର କରିଦେଲେ କଣ ସେ କାତଟା ତୋମେ ବର୍ଷକର ସେଟା ରହିଲା। ଖାଇବ କି ଅଧିକ ହେଲେ ବିକିବ। ନାଇଁ କି, ଆଉ କିଛି ଟେନସନ୍ ନଥିବ। ଆଉ ସେ ଜମି ଥିବାକୁ କରିଦବା କଥା।
ହୁଁ ସେଇଟା ବି ଠିକ କଥା।
ହୁଁ।
ଆମର ଏବେ ଚାଲିଚି ଦେଖିବା ଚାଲିଚି ତ ଲୋକ ତଳି ଫଳି ପକେଇଛନ୍ତି।
ତାପରେ ଘରେ ଯୋଉ ମାନକ ର ଲୋକ ବହୁତ ଥିବେ ମାନେ ପୁରୁଷ ଲୋକ ସେମାନେ କଲେ ଏଇଟା ଲାଭ ଅଛି।
ଛା
ଆଉ ଆମର କଣ ବହିତ କେହି ନାହାନ୍ତି ନା। ତ ସେଥିଲାଗି ଆମେ ସେଉଡା ସବୁ କଲେ କଣ ଫାଇଦା।
ହୁଁ ହଁ ଲୋକ ବି ନିହାତି କାମ ସେଠଇ ପରିଶ୍ରମ ପ୍ରବଳ ସେ ଚାଷରେ, ହଁ
ବହୁତ ପରିଶ୍ରମ।
ଆ, ସେପଟେ ବି ସେମିତି ଲୋକ ତ ମିଳନ୍ତିନି କାଁ ଭାଁ ସେମିତି କାମ ସିଜନ ରେ ନା ଲୋକ କେହି ମିଳିବେନି।
ହଁ ଆମ ଏପଟରେ କଣ ହେଇଚି ନା ଏଇ ଯୋଉ ଅଲଗା ସବୁ ଇଏ ଜାତିର ସେ ସେଇମାନେ ଯୋଉ ଜାତି ନାଇଁ ସେ ଯୋଉ ସି ସିଆଡିକାର ଯୋଉ ଲୋ ଲୋକ ଯୋଉ କାମ କରନ୍ତି ହଁ ସେମାନଙ୍କୁ ଜଣେ ଆମର ଏଠି ରଖିଦେଇଚି। ସେ ତାର ତାର ଖାଇବା ପିଇବା ସ ସବୁ ବୁଝୁ ଟୋଟାଲି ସେମାନଙ୍କୁ ସେ ଖ ରହିବା ସବୁ ଦେଇ ଦେଇେଇଛି ସେମାନେ ଏ ତା ସେ ଡାଳୁଅଳ ଚାଷ କରେ ଆଉ କୁକୁଡ଼ା ଫାର୍ମ କରିଛି ସବୁ ସେ ତାର ସେଇମାନଙ୍କୁ ରଖିଦି ତାଙ୍କର ଏଇ ଯୋଉ ଗାଁ ରେ ଯେମିତି ମୂଲିଆ ସେମାନଙ୍କୁ ଆକୁ ପଚାରୁନି ତାର ସେଇଟା ରଖିଦେଇଛି ଭଲ ସେ ସ୍ଵାମୀ ସ୍ତ୍ରୀ ତାଙ୍କର ଯେତିକି ପରିବାର ଯେମିତି ବାହାର ମାନଙ୍କର ସବୁ ଲୋକ କାମ କରନ୍ତି ସେ ତାର ସେମିତି ରଖିଛି ସେ ଗୋଟେ ଆଡୁ ଭଲ କରିୁଛି
ହଁ ସେ ତାର ରହିଲେ ଏକାତ୍ର ସେଠି ତାଙ୍କ ଘରେ ରହିଲେ ଯେତେବେଳେ କାମଫାମ କଲେ ପଇସା ପତ୍ର ଦେଲା କି କଣ
ସବୁରେ ତାର ତ ହେଲ୍ପ ଆଉ ମୁଁ ଜାଣେ ସେମିତି ଆରି ଭଲ କାହିଁକି ଗାଁ ଲୋକ ନଥିବ ଝଗଡା ମଗଡା ଦୁନିଆ ଭିତାର ତାପରେ ସେମାନଙ୍କୁ ନେଲେ ଭଲ
ହଁ ସେ ତାଙ୍କର ତାଙ୍କର ବି ପଇସା ଦରକାର ସେ କାମ କଲେ ପଇସା ପାଇଲେ ନାଇଁ କି ଆଉ ତାପରେ ସେ ସିଜିନ ରେ ତ ଲୋକ ବି ମିଳିବେନି ଗାଁରେ ନିଜ ନିଜ କାମ କରିବେ ନା ତ ଆଉ ଅଲଗା ଲୋକଙ୍କର କିଏ ଯିବ କିଏ କରିବେନି ସବୁ ନିଜ ନିଜର କରିବେ
ତାପରେ ବର୍ଷା ଘଡଘଡି ବିଜୁଳି ଯେମିତି ହଉଛି ଲୋକ ବି କାମଧନ୍ଦାକୁ ଯିବା ପାଇଁ ଡରିଲେଣି ଏ ତ
ଏବେ ତ ମ୍ୟାକ୍ସି